କଣ କରୁଚ?
ହଁ ଏବେ ଅଫିସ ରୁ ଆସିଲି ବସ୍ ଚି ଆଉ। ତୁମେ ବ୍ଲୁଟୁଥ ୟୁଜ କରଚ କିଏ?
ହଁ ହଁ ବ୍ଲୁତୁଥ୍ କରଚି।
ବ୍ଲୁଟୁଥ୍ କାଢ଼ି ଦିଅ।
ନାଇଁ ବ୍ଲୁଟୁଥ କାଢିକି କଥା ହୁଅ ସେଇଟା ମାନେ କଣ କହିଲ ବେଳେ ବଳେ ଅଁ କଥାଟା ଶୁ
ଅହ ହୋଉ ହୋଉ ଡିସ୍କନେକଟ୍ କରୁଚି। ହାଲୋ?
ହୁଁ ହୁଁ।
ହଁ ଆଁ ଆଉ କଣ ଖାଇଥିଲ?
ହଁ ଖାଇଥିଲି ଦିପହରେ ଖାଇଥିଲି ଭାତ ଗଣ୍ଡେ ଆଉ।
ଆଉ ଏବେ ଫୁଣି ରୋଷେଇ କରଲେ ଯାଇ ଖାଇବ।
ନାଇଁ ବ ଅଁ ଘରେ ହବ ରୁଟି ଅଙ୍ଗା। ତମ ଘରେ ଶୁଆ ଅଛନ୍ତି ନା କଣ?
ହଁ ପା।
ଓହୋ ବର୍ଷା ସେପଟେ କେମିତି ହୋଉଚି ଆଜି?
କଲି
କଥା ଟା କଟୁଚ଼ି କାହିଁକି ତମର?
ରୁହ ମୁଁ ବାହାରକୁ ଯାଇକି କ ହାଲୋ। ହଁ ଉଁ ସେୟା କହୁଥିଲି କି ଏ ଯ ଯୋଉ କମ ଆଜି ସ୍ ମାନେ ସାଢେ ଦୁଇ ରୁ ହଉଥିଲା ଜୋରେ। ତାପରେ ସାତଟା ଆଟା ଏଳୁ ଛାଡିଗଲା ତାପରେ ପୁଣି ସେଇ ଦଶଟା ପା ଆ ବାକି ଫିରି ଫିରି ପକେଇଲା ଛାଲା ତିନିଟା ଏଳକୁ ଯାଇକି ଆଉ।
ହଁ ବା ଏବଟେ ଏପଟେ ବି ସେମିତି କର୍‌ଚ଼ି।
ଉୁଁ ହୁଁ।
ଏପଟେ ବି ସେମିତି ହେଇଚି ପାଗ ଟା ଥଣ୍ଡା ଅଛି ଟିକେ ନାଗୁ ଆଉ ତ
ହଁ ହଁ ନାଇଁ ଏପଟେ ପୁରା ଥଣ୍ଡା ଲାଗୁଚ଼ି ପା ବାହ ବାହାରକୁ ଆସିଲା ଏଳୁ
କାଲି ହେଇଥିଲା ନା ନାଇଁ ବର୍ଷା କଟକ ପଟେ?
ନା ନା କାଲି ଜମା ହେଇନି ଏପଟେ। ମାନେ ଆମ ଗାଁ ରେ ହେଇନି କିନ୍ତୁ ମାନେ ଏଁ ଆମ ଗାଁଠୁ ମାତ୍ର ପାଞ୍ଚ କିଲୋମିଟର ଖନ୍ଦ ପୁରା ସେଠି ସେଠି ହେଇଚ଼ି କିନ୍ତୁ ଆମ ଗାଁ ରେ ହେଇନି।
ଅହୋ।
ଗୋଟେ ଜାଗାରେ ହେଇଚ଼ି ଗୋଟେ ଜାଗାରେ ହେଇନି ଏମତି ଆଉ।
ଅଁ ହଁ।
ଭୁବନେଶ୍ଵର ଆଡ଼େ ଟୋଟାଲି ହେଇନି ଏପଟେ କିନ୍ତୁ ପୁରୀ ଏପଟେ ନାଦିଚି ଆଉ ଆମ ଗାଁ ପଟେ ବି ନାଦିଚି।
ଉୁଁ ହୁଁ ଗୋଟେ ଜାଗାରେ ହଉଚି ଗୋଟେ ଜାଗାରେ ହଉନି ଏମତି ଆଉ।
ହଁ।
ଆଉ ଏବେ କଁ ରୋଷେଇ?
ହ ରୋଷେଇ ରୁଟି ହଙ୍ଗା ଆଉ କଁ ଯଦି ତାକରି ହଙ୍ଗା ହବ ଅବ ଆଉ।
ଉୁଁ ହୁଁ। ଆଉ ସବୁ ଭଲ? ଆଜି ପୁରା ଭଲରେ ଭଲରେ ପଳେଇ ଆସିଲ ତ?
ହଁ ହଁ ଭଲରେ ଆସିଚ଼ି। ଆଜି ମାନେ ବେଶୀ ଭିଡ଼ ବି ନଥିଲା ବସ୍ ପ ମାନେ ଭଲରେ ଆଜି ଆସିଚ଼ି।
ଆଁହ ଆଉ ଗଲା ଏଳକୁ ବର୍ଷା ହଉନଥିଲା?
ହଁ ହଉଥିଲା ନା।
ଅ ହଁ।
ବର୍ଷା ହଉଥିଲା ଗଲା ଏଳକୁ ହଉଥିଲା ଆ ବର୍ଷା ତ ଛାଡିଲା ବୋଧେ ସେଇ ତିନିଟା ପାଖାପାଖି ହବ ଛାଡିଲା ବର୍ଷା ସେ ଝିପିଝିପଝିପଝିପ ଟିକେ ଟିକେ ହଉଥୁଲା।
ଉୁଁ।
ପରେ ଛାଡ଼ିଚ଼ି।
ଅ ହଁ।
ହୁଁ ଆଜି ଦିପହରେ କଁ ଖାଇଥିଲ?
ଯିଏ ଆମ ପିଇସି ନାନା ହର ତାଙ୍କର ହନୁମାନ ଚାଲିଶା ହେଇଥିଲା ତ ସେଇଟି ଗାଁରେ ଯାଇଥିଲି। ଇ ସେଠି କାନିକା, ଡାଲମା, ଖଟା ଆଉ ଖାଇଥିଲି ଆ। ତମେ?
ଆଚ୍ଛା ଆଚ୍ଛା ମୁଁ ଖାଇଥିଲି ଆଜି ଭାତ ଡାଲି। ନେଇକି ଟିଫିିନ୍ ତ ନେଇଯା ତରତର ରେ ଯା ଗଟା ହେଇଗଲା ଆଉ ଭାତ୍ ତ, ଡାଲି, ବଡିଚୁରା ଆଉ ଆଳୁ ସିଜା ଆଉ ସାଲାଡ଼ ଆଉ।
ଅଁ ହ। ଅଫିସ୍ ଗଲେ ତ ସେଆ ଆଉ ଟାଇମ୍ ଭିତରେ ଯାହେଲେ ଗୋଟେ କଁ ଟିକେ କରିଦେଇକି ନେଇଯିବା କଥା ଆଉ।
ଆ ନାଇଁ ଆ ମାନେ ହବନି କାହିଁକି ହବ ବଟ୍ ସାଙ୍ଗ ମାନେ ସମସ୍ତଙ୍କ ପାଇଁ ଏକାଠି ପାଞ୍ଚଜଣ ଣ ଆମେ ରୋଷେଇ କଲା ବେଳକୁ ଯଦି କି ହାତ ହାତକୁ ଦି ହାତ ହେଇଯିବ ସାଙ୍ଗେ ସାଙ୍ଗେ ସରିଯିବ ନା ନାଇଁ ଏକୁଟିଆ କଲା ବେଳକୁ ତମକୁ ଇଚ୍ଛା ହବ କରି କରିବାକୁ।
ହଁ।
ତାପରେ ବି ଗୋଟେ କଥା ହ ମୁଁ ଶାଶୁଘରେ ଅଛି ନା କଣ ହଁ କରିକି ନେ ସମସ୍ତେଙ୍କୁ ଏକାଥରେ ଦେଇକି ଯିବି। ମୁଁ ତ ଅଛିି ବିଷୟରେ ତ ମୋ ସାଙ୍ଗର ସମସ୍ତେ ନ ଲାଗେ ମୋର ଇଚ୍ଛା ହେ କରିବାକୁ,
ନା, ଏକୁଟିଆ-ଆ-ଆ ସବୁ କାମ କରିହେବ କି? କେ ଜଣେ କିଏ କଟାକଟି କରିଦେଲା, କିଏ କରିଦେଲା, କିଏ ମାନେ ମଜା ମଜି କରିଦେଲା।
ସେଇ କଥା ମତେ କରିକି ଦେଇଥିଲୁ ତମର ତମେ ନ ଭିତରେ ସାନଟା ରୋଷେଇ ସ ତମ ତମ ବାକି ଯାହା କରୁଛ କର ରୋଷେଇ କାମ ଟା ତ ସରିଯିବ ନା। ବାକି ତମେ ଠାକୁର ପୂଜା କରୁଛ କର ଖାଅ ପିଅ ବସ ଉଠ। ନଁ ମେଷଣୁ ହ
ଏ କର ଆଉ
ପିସ ରୋଜ ପିସ ଚୋ ପାଗରେ ହୁଁ ସେଇଥିପାଇଁ ତ କହୁଛି ମେଷର କଣ ମେଷରେ ତ ଏପଟେ ରୋଷେଇ କରିବି ଖାଇଦେବି ଖାଇବାକୁ ପଚାର ପଡ଼ୁନି କିଏ ଖାଇବା ଭଲରେ କୁହ ନହେଲେ ଖାଇଦେବି।
ଓ ହୋ
ତାସଧା
ଯାହା ଘରେ ଗୋଟେ ଯାହା ଘରେ ଗୋଟେ ରହିଲେ ଯାହା ହେଲେ ବି ଟିକେ ଇଏ ହବ।
ହଁ ଦିନେ କଣ ଚାରି ଦିନରୁ କୁଣିଆ ପାଞ୍ଚ ଦିନ ହେଲା ମାନେ ତ ତାଙ୍କ ପିତା ଆଉ କଣ ଯେ।
ହଁ ଡେଲି ରହିଲା ମାନେ ସେଇଆଉ।
ହୁଁ।
ଆ
ହଉ ସେଇୟା କେହି ନୁହ କେହି ନୁହ ନିଜର।
ହଁ କେବଳ ବାପା ମା କୁ ଛାଡିଦେଲେ ଆଉ କେହି କେହି ରଖିବେନି। ରଖି ରଖି ମାସେ ଦି ମାସେ ତାପରେ ହେଲେ ସଇଲା।
ସେଇପାଇ
ଆଉ
ଆଉ ତମ ଘରେ ସମସ୍ତେ କଣ କରୁଛନ୍ତି ଏବେ?
ଏଇ ମାମା ହରିକା ସବୁ କଟାକଟି କରୁଛନ୍ତି ଆଉ ଜଣ ଛୁଆ ମା ଅଟା ଚକଟୁଛନ୍ତି ରୁଟି ହରିକା ହବ ତରକାରୀ ହବ ଆଉ।
ଛୁଆ ମା କିଏ?
ମାନେ ଖୁଡ଼ି
ଓ ହୋ।
ହଁ
ଓହୋ ସେ ତମେ ଛୁଆ ଟା ହେଇଥିବ କି ସେ ଛୁଆଟାକ ଭାଇକି ଆସିଥିବେ ସେଥିପାଇଁ ଛୁଆ ମା ଡାକୁୁଛ ନା କଣ।
ହଁ ମୁଁ ତ ଛୋଟବେଳୁ ଡାକେ ଆଗରୁ ମାନେ ଦାଦାଙ୍କୁ ଡାକୁଥିଲି ଛୁଆ ବା ଛୁଆ ବା ତାପରେ ଦାନ୍ତ ବାହାଘର ପରେ ଛୁଆ ମାମା ଡାକିଲି ଆଉ।
ଆଚ୍ଛା ଆଚ୍ଛା ନାଇ ଵଡ଼ିଆ।
ହୁଁ
ମିଶିକି କାମ କରିଦେଲେ ଜଲଦି ହବ ତାପରେ ବି ଭଲ ଲାଗିବ ସେ ସେ କାମ କରରେ
କୁଁ
ଆଉ କଣ ରେ ଭଲ ଲାଗେ ତମକୁ ଖାଇବାକୁ।
ମତେ। ମତେ ନନ୍ ଭେଜ୍ ରେ ମଟନ୍ ଭେଜ୍ ରେ ସେମତି ଯାହା ହେଲେ ଚଳିବ। ଭେଜ୍ ବିରିୟାନି ଟା ଟିକେ ଭଲ ଲାଗେ ଆଉ ତମୁକୁ?
ମୋର ବିରିୟାନୀ ତ ଏ କ୍ଲାସ୍ ମୁଁ ବିରୀୟାନି। ମତେ ଭେଜ୍ ହଉ ନନ୍ ଭେଜ୍ ହଉ ଯାହା ବି ହଉଚି ହଉ। ବିରିୟାନୀ ତ ଚଟା ପଟ୍ ଘରଇ ଖାଇବା ହଉ। କଥା କହିବି ଘରେଇ ଖାଇବା କଥା ହେଲେ ମୁଁ ନନ୍ ଭେଜ୍ ରେ ଚିକେନ୍ ଟା ଖାଲି ଖାଏ। ଆଉ। ନନ୍ ଭେଜ୍ ରେ ସେମିତି ପନିର। ସେଠୁ ଭେଜ୍ ରେ ପନିର ଟା ଆଉ କିଛି ନାହିଁ ଆଉ ମିକ୍ସ ପନିର ଟା ଆଉ। ଆଉ ଚିଲି ର ଆଇଟ୍ ଚିଲି ଆଇଟମ୍ ରୁ ସବୁ ବଢ଼ିଆ ଲାଗେ ମତେ।
ଚିଲି କରିବ ସବୁ ଭଲ୍ ଲାଗିବ।
ହଁ। ଚିଲି ଆଇଟମ୍ ଟା ମାନେ ହଁ।
ଭଲ ଲାଗେ ନା ସେଇଟା?
ହୁଁ।
ସେଟା ପୁରା ମାନେ ଚିକେନ୍ ର ଡୁପ୍ଲିକେଟ୍ ଆଉ।
ମୁ କରେ ଖାଇଆ। ହଁ ଯେ ସେ ଯୋଉ ବହି ଯୋଉ ଏମିତିି ସବୁ ହେଇଯାଇଚି ସେଟା କଣ ମାନେ ଚେଞ୍ଜେସ୍ ପାଇଁ କା ସବୁ ଇଏ କଲେଣି ନା ନାଇଁ? ଏଁ ସେମିତି ବଢ଼ିଆ ହବ ବି।
ନା ସେମତି ତ ପଢ଼ଉ ଚନ୍ତି ଆଉ ଫୁଣି ଅଧା ଅଧି ବହି ବି ମିଳିନି। କଣ କରିବେ କେଜାଣି? ଏଇ ପୁରୁଣା ବହି ମାନେ ଇସୁ କରିଦିଅନ୍ତେ ଭଲ ହୁଅନ୍ତା ପୁରୁଣା ବହି ଟା ଯା। ଥିଲା ସେଇଆ ପଢଉଥାନ୍ତୁ ଆର ବର୍ଷ ପଛେ ଫୁଣି ଚେଞ୍ଜ କରିକି ସେଟାକୁ ଠିକ।
ହଁ ହଁ। ସେମିତି ହେଇଥିଲେ ହେଇଥାନ୍ତା।
ହଁ।
ନାଇଁ ମୁଁ ଚେଞ୍ଜ କଲି ତ ଗୋଟେ ଦି ଟା ସବଜେକ୍ଟ ରଖିଦେଇକି ବାକି ଯିଏ ଯାହାକୁ ସେ ସେମିତି ରଖି ଦେଇଥିଲେ ବି। ହେଇଥାନ୍ତା କିଛି ଅସୁବିଧା ନଥିଲା ଆଉ ଆ ଏମିତି କଲେ ପିଲା କେମିତି କଣ ପଢିବେ ହଇରାଣ ହେଇଯିବ ନା ଆଉ।
ହଁ। ଏବେ ଫୁଣି ଏଁ ଆମ୍ ମାନେ ପିଲାଙ୍କର କଣ ତାଙ୍କର ଏଇ ଖରା ଖରା ଦିନ ଛୁଟିରେ ଯାହା ହେଲେ ବି ଅଧା ଅଧି ପାଠ ସାରିବା କଥା ନା ଆଉ। ଫୁଣି ଯୋଉ ବି ବୁକ୍ ଗୁଡ଼ା ଦେଇଚନ୍ତି ତା ଧିଅରୁ ପାଠ ମାନେ। ଏତେ କିଛି ମାନେ ନାହିଁ ଭଲ। ଭଲ ସେ ମାନେ କିଛି ସବଜେକ୍ଟ ହିଁ ନାହିଁ ପଢ଼େଇବା ବିଷୟ ପଢ଼େଇଲା ଭଳିଆ ବିଷୟ ଗୁଡା।
ହୁଁ ହୁଁ ହୁଁ।
ସେଭେନେ ଫାଇପ୍ ସିକ୍ସ ସେଭେନେ ଏଗୁଡା ରେ ଗୋଟେ ପାଠ ଟା ଫୁଣି ମାନେ ସେଇଠୁ ଫାଇପ୍ ରୁ ଜାଣ। ପାଠ ଟା ଆମର ଆରମ୍ଭ ନା ଆଉ।
ହଁ।
ସେଥିରେ ତ ସବୁ ସେଇଠୁ ଯା ନାହିଁ ସେଇଆ ସବୁ ପୁରଇଚନ୍ତି।
ମାନେ ଛୁଆଙ୍କ ଭ ଭବିଷ୍ୟତ ସାଙ୍ଗରେ ଜାଣ ଖେଲୁଚନ୍ତି ଖାଲି ତା ଛଡା ଆଉ କିଛି କାମ ନାହିଁ।
କଣ ଅଛି କେଜାଣି ମୁଣ୍ଡରେ?
ଆ ଟିଚ୍ ତମେ ଯଦି ଏତେ ଭୁଲ୍ କରିବ ଟିଚର ମାନେ ଏ କଣ ମାନେ ତାକୁ ଠିକ୍ କଣ କରିବି?
ନା ସେ ଟିଚର୍ ମାନେ କଣ ଠିକ୍ କରିବେ ସେ କଣ ବହିରେ ଯାଇକି ସବୁ ଘରେ ଯାଇକି ତାକୁ କରେକ୍ଟ କରିବେ ନା କଣ?
ନାଁ। ଠିକ୍ କରିକି ପଢେଇ ତାଙ୍କୁ ଠିକ କରିବି ତାଙ୍କୁ ପ ଢେଇବେ କଁ ଏ ସିଲାବସ କମ୍ପ୍ଲିଟ କରିବେ।
କାଁଇ ଏ ଅଧା ଦିନ ତ ଏଇଥିରେ ପଳେଇଲାଣି ଛୁଟି ଛୁଟି ରେ ପଳେଇଲାଣି ତାପରେ ଦଶହରା ଛୁଟି ଧାନକଟା ଛୁଟ୍ ଫ୍ରି ଏନଡ୍ ରେ ଜିନଷ ପଡେ ତାପରେ ଏକଜାମ୍ ପଳେଇ ଆସିବ ଫେଲ ଏକଜାମ ତା ପରେ ଫୁଣି ଆ ଆସିପାରେ ଆଉ ଚାରି ଛଅ ମାସ ପରେ ପୁଣି ଆସିବ ହାରି ଆନୁଆଲ ଏକଜାମ୍ ସଇଲା।
ହଁ।
ଲାଭ କଣ?
ହୁଁ। କଣ ଭାବିକି ତାଙ୍କର କଣ ସବୁ କରୁଛନ୍ତି ମାନିବାକୁ ପଡିବ।
ଏବେ ରୁଷେଇ କଣ ହବ ଏନା ରୁଟି ଆଉ କଣ?
ରୁଟି ଆଉ ଆଳୁ କଷା।
ବଢିଆ ଖାଇବା ଆଉ ମଙ୍ଗଳବାର ପୁଣି ପିଆଜ ରସୁଣ ନା ବିନାଁ ପିଆଜ ରସୁଣ କରଛନ୍ତି ଘରେ?
ନାଇଁ ମ ପିଆଜ ରସୁଣ।
ହୁଁ।
ପିଆଜ ରସୁଣ।
ମ ଆଚ୍ଛା ଆଚ୍ଛା। ହଉ କାଟିିକି କର ଆଉଥରେ।